ହ୍ୟାଲୋ, ହୁଁ କଣ କରୁଛନ୍ତି?
ହଁ ଏଇଠି ବର୍ଷା ଟିକେ ଟିକେ ପକଉଚି, ବସିଚୁ ଆଉ।
ଆଚ୍ଛା ବର୍ଷା ମୁଁ ତ ଏବେ ଜଷ୍ଟ ନିତ୍ୟକର୍ମ ସାରିକି ଏବେ ବସିଛି ଆଉ।
ହୁଁ-ହୁଁ।
ଆଉ ଆପଣଙ୍କ ଘରେ କିଏ-କିଏ ଅଛନ୍ତି?
ଘରେ ଶାଶୁଘର ସମସ୍ତେ ଅଛନ୍ତି ଆଉ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଯାହାହଉ ସବୁ ଠିକ୍ ଠାକ୍ ମୋର ଟିକେ ଏପଟସେପଟ ହଉଚି ଆଉ ସମସ୍ତଙ୍କର ଠିକ୍ ଠାକ୍।
ଆଚ୍ଛା ଆଜି ବେଲାରେ କଣ ରୋଷେଇ ହେଇଥିଲା ଆଜି?
ଦିନରେ ସେ ଭାତ ଶନିବାର ତ ସାଧା ସାକାହାରୀ ଭାତ, ଡାଲମା, ଭଜା, ରାଇ ସାଲଟ ଏଇଗୁଡ଼ା ଆଉ। ତମ ଆଡେ ବର୍ଷା ହେଇଚି ନା?
ନା ବର୍ଷା ତ ଉଠେଇଛି ହେଲେ କିନ୍ତୁ ବର୍ଷା ହଉନାହିଁ।
ଆମ ଆଡ଼େ କିନ୍ତୁ ଏଇନା ଜୋରରେ ବର୍ଷା ହେଲାଠୁ ଟିକେ ଥଣ୍ଡା ଲାଗିଲା ଲାଇନ ଅବଶ୍ୟ ପଳେଇଛି। ଆଉ କିନ୍ତୁ ବାହା ହେଇଗଲାଠୁ ଟିକେ ଥଣ୍ଡା ଲାଗିଲା ଭଲ ଲାଗିଲା। ବର୍ଷା ପାଗକୁ ହୁଁ କୁହ।
କାଲି ରଜ ଛୁଟିରେ କୁଆଡ଼େ ବୁଲିବାକୁ ଯାଇଥଲେ?
ରଜ ଛୁଟି କାହିଁ ଘରକୁ ତ ଯାଇଥିଲି ପଳେଇ ଆସିଲି ଆଉ ରଜ ଥିଲା ଦି ଦିନ। ପଳେଇ ଆସଲି। ଘରେ ଥିଲେ ଯାହା ବୁଲାବୁଲି ଆଉ ଏଠି ତ ମୁଁ ଶାଶୁଘର ବୋହୂ ନା ବୁଲିବା ନା ଚାଲିବା ରୋଷେଇ ବାସ କର ଖାଆ ପିଇଅ କାମ ଧନ୍ଦା ତର ଏସବୁ ବ୍ୟବସ୍ଥା ଆଉ। କିନ୍ତୁ ଘରେ ଥିଲେ ବୁଲାଚାଲା ଇଆଡେ ସିଆଡେ ଯାଇନୁ କୁଆଡେ ଆଉ।
ହୁଁ।
ଠାକୁରଙ୍କ ଡୋରି ବି ଲାଗୁନି ବାହାଘର ପରେ ଟିକେ ବହୁତ୍ ଥର ବାହାରିଲୁଣି ତାରିଣୀ ଯିବାକୁ। କି ପୁରୀ ଯିବା ହେଇପାରୁନି ଆଉ ଭଗବାନଙ୍କ ଡୋରି ଲାଗୁନି ଆଉ।
ହବ ଭଗବାନ ନିଶ୍ଚୟ ଶୁଣିବେ। ଆଉ ଆପଣମାନେ ରଥଯାତ୍ରା କେମିତି କଣ ପାଳନ କରୁଛନ୍ତି?
ହଁ ଆମ ଆଡ଼େ ରଥ ସେମିତି ଠାକୁରଙ୍କୁ ରଥରେ ବସେଇି ବୁଲା ହଉଛି। ମୁଁ ସେପାରେଟ୍ ମାଆଙ୍କ ମନ୍ଦିର ଗୁଣ୍ଡିଚା ମାଆଙ୍କ ମନ୍ଦିର ଅଛି ଜଗନ୍ନାଥଙ୍କ ମନ୍ଦିର। ସବୁ ଗାଁ ଗ୍ରାମବାସୀ ଏକାଠି ହେଇକି ଦିନସାରା ପୂଜା ପାଠ ହୁଏ। ଠାକୁରଙ୍କୁ ଆଣି ସ ସନ୍ଧ୍ୟା ଆଳୁ ସେଠି ରଖନ୍ତି ଭୋଜି ଭାତ ହୁଏ। ପୁଣି ବାହୁଡ଼ା ଦିନ ଆଣନ୍ତି ଏମିତି ଆଉ।
କୌଣସି ଠାକୁରଙ୍କ ଦୀକ୍ଷା ନେଇଛନ୍ତି।
ମୁଁ ତ ଦୀକ୍ଷା ପୁରା ମାନେ ବସିଥିଲି ନେବାକୁ କିନ୍ତୁ ଘରେ ଗଳି କଲେ। ଦୀକ୍ଷା ନେଲେ ଆମିଶ ଛାଡିବୁ ମୁଁ ଟିକେ ପତଳା ତ
ନା ନା ଆମିଷ ଛାଡିବାକୁ ପଡିବନି ଆମିସ ଖାଇବ।
ନାଇଁ ନାଇଁ ଆମିଷଟା ହଉଛି ମେନ୍ ଆମ ସନାତନ ଧର୍ମରେ। ଆମେ କର୍ଣ୍ଣମନ୍ତ୍ର ନେଲା ପରେ ବି ଆମିସ ଛାଡ଼ିଦେବା କଥା। ଯେହେତୁ ଆମେ ଛାଡି ପାରୁନେ କର୍ଣ୍ଣମନ୍ତ୍ର ନେଲା ପରେ ବି ଛାଡି଼ ପାରୁନେ ତେଣୁ କରି ଆଇଯେ କୌଣସି ଦୀକ୍ଷା ନେଲେ ଆମେ ତାଙ୍କ ପଇତା ପକେଇଦେଲେ ଯେମିତି ଆମର ଗାୟାତ୍ରୀ ଦୀକ୍ଷା କରନ୍ତୁ ଆମର ସେପଟେ ଗାୟ ଗାକ୍ଷତ୍ରୀ ପୀଠ ଶାନ୍ତିପୂଜନ ହରିଦ୍ୱାରରେ ଗାୟତ୍ରୀଙ୍କର ମୁଖ୍ୟ ଇଏ। ଗାୟତ୍ରୀ ପୀଠ ଗାୟତ୍ରୀ ଦିକ୍ଷା ନେଲା ମାନେ ତମେ ତାଙ୍କର ଗୋଟେ ଦୀକ୍ଷା ନେଲ ପଇତା ପକେଇବ ଆମିଷଟାକୁ ହିଁ ଛାଡିଦବ। ଆଉ ଭଗ ମାଙ୍କର ସେ ଯୋଉ ମନ୍ତ୍ର ଅଛି ମ ହା ମା ଗାୟତ୍ରୀ ୟତ୍ରୀ ମନ୍ତ୍ର ତାକୁ କେତେ ମାଳା ତମେ ଦିକ୍ଷା ନବ।
ସେହି ଅନୁସାରେ ସଖାଳୁ ସନ୍ଧ୍ୟାବେଳୁ ସେ ମାଳ ଜପ କରିବ ମାଆଙ୍କର ମୁଖ୍ୟ ହେଉଛି। ନବରାତ୍ରି। ସେଇଟା ଆମର ଗୋ ଗୋଟେ ହୁଏ ଦଶହରା ଟାଇମ୍ ନବରାତ୍ରି ଆଉ ଗୋ ଗୋଟେ ହୁଏ ରାମ ନବମୀ ଠାରୁନବରାତ୍ରି ସେଇ ନବରାତ୍ରିରେ ତମେ ସେପାରେ ଟ୍ ଯେହେତୁ ଦିକ୍ଷା ନେଇଛ ନଅ ଦିନିଆଙ୍କ ନବରାତ୍ର କରିବାକୁ ପଡିବ ଆ ସକାଳ ରାତି ଚାରି ରୁ ଜିବାକୁ ପଡ଼ିବ, ଗାଧୋଇବାକୁ ପଡ଼ିବ, ଗାଁରେ ନଗର କରିବାକୁ ପଡ଼ିବ ତାପରେ ପ୍ରତିଦିନ ଯଜ୍ଞ ହବ ଯଜ୍ଞ ରେ ତମେ ଯେତିକି ମାଳା ସଂକଳ୍ପ ନେଇ ଥିବ ସେଇ ତିକି ମାଳ ଜପ କରିବ। ଲାଷ୍ଟ ଦିନ ପୂର୍ଣ୍ଣାହୁତି ଦେବେ ମା କୁନି କୁନି ପିଲାମାନଙ୍କୁ ନବ ଦୁର୍ଗା କରିକି କି ତାଙ୍କୁ ପୂଜା କରିବ ତାପରେ ପୁଣି ଜାଣିଛ ତାର ମୁଖ୍ୟ ହଉଛି ଗୋଟେ ଥର ଅନ୍ନ ଗ୍ରହଣ। କରିବ ଆଉ ସେ ବି ଅଲଣା ଏଇଟା ହଉଛି ମେନ ଦୀକ୍ଷା। ହଁ ଏନ ସବୁ ଅଛିଆଉ ସାଇବାବା କିନ୍ତୁ ସାଇବାବାଙ୍କର ଦୀକ୍ଷା ଜଉମନେ ନେଇଯାଉଛନ୍ତି ସେମାନେ ଆମିଷ ଖାଉଛନ୍ତି କିଛି ନାହିଁ। କିନ୍ତୁ ମୁଁ ତ ବାହାରି ବାରିଥିଲି ଟିକେ ମୁଁ ଟିକେ ଶିବ ଆଉ କାଳିକି ଭଲ ପାଏ ତ ଅ ତାଙ୍କର ଟିକେରେ ରୁଦ୍ର ରୂପ ହେଇ ବହୁତ ଥର ଚେଷ୍ଟା କଲିଣି ମୁଁ ତ ଏମିତିରେ ବି ଉ ଛଅ ମାସେ ଆଇଁଷ ଖାଇଲେ ଏ ମାନେ ମୁଁ ଚାରି ମାସ ଆଇଁଷ ଖାଉଛି ଆଠ ମାସ ଛାଡି ଦଉଛି।
ହୁଁ
ସେଇଠି କେବଳ ଏଇ ଖରା ଚାରି ମାସ ଆଇସ ଖାଉଛି ଆଉ ସେ ଆଉ ଏଇ ଶ୍ରାବଣ ମାସ ଜଷ୍ଟ ପଶିବ ସେଠୁ ବୋଲବମ ଷ୍ଟାର୍ଟ ହବ ସେଠୁ ଆମର ଆମିଷ ଛାଡା ହେଲା। ମୁଁ ଏଇ ଚାରି ମାସ ବି ଛାଡିଦବାକୁ ଚାହୁଁଛି କିନ୍ତୁ ଘରେ ଗାଳି ଦିଅନ୍ତି ବୋଉ ଯେହେତୁ ଚିଡେ। ଆ ହଇରାଣ ହୁଏ ସିଏ ପୁଣି ଏଇ ଚାରି ମାସରେ ମୋର ରବିବାର ବନ୍ଦ ଆମିଷ ସୋମବାର ବନ୍ଦ ମଙ୍ଗଳବାର ବନ୍ଦ କେବଳ ଗୁରୁବାର ଖାଇନି ଏଇ ଯୋଉ ବୁଧବାର ଖାଇବି ଗୁରୁବାର ମହନ ଶୁକ୍ରବାରେ ଖାଇବି ପୁଣି ଶନିବାରେ ଖାଇବି କେବଳ ବୁଧ ଆଉ ଶୁକ୍ର ମୁଁଥ ଉତରେ ଆଗେ। କମ ଜାଗାରେ ଖାଇବି ତାପରେ ଆମେ ଆଉ କଣ ଡେଲି ସେ ବୁଧ ଶୁକ୍ର ଆମିଷ କରିବାଟା ଅଛି କି? କେବେ ସଂକ୍ରାନ୍ତି ପଡ଼ିଗଲା, ଏକାଦଶୀ ପଡ଼ିଗଲା, ଅମାବାସ୍ୟା ପଡିଗଲା ସ ଇଲା। ମୁଁ ଭାବିଲି ମୁଁ କାହିଁ ବେକାରଟରେଇ ଆଠ ଦଶ ଥର ଆଇଁସ ଖାଇକି ଆଇଁସ ଖାଉଛି ଛାଡିଦେବି। ମୁଁ ଘରେ ଗାଳି ଦଉଛନ୍ତି ପତଳା ପିଲା ଏଇ ସବୁ ସେଥିପାଇଁ ଆମିସ ଟା ଛାଡି ହଉନି ଆଉ। କିନ୍ତୁ ଚେଷ୍ଟା କରୁଛି ଦିନେ ନା ଦିନେ ଛାଡିଦେବି ଦୀକ୍ଷା ନେଇକି।
ଆପଣ ନିଅନ୍ତୁ ଆପ୍ ଆପଣଙ୍କ ଗଟେ ଅନୁକୂଳ ଚନ୍ଦ୍ରଙ୍କର ଉ ଦୀକ୍ଷା ସଂସ୍ଥାନ ହେଉଛି କି ହେଉନି?
ନା ନା ଆମର ସେ ଅନୁଗୁଳ ଚନ୍ଦ୍ର ନୁହେଁ ଆମର ଗାାୟତ୍ରୀ ଅଛନ୍ତି। ଆଉ ସାଇବାବାଙ୍କର ଆଉ ମେନ୍ ହଉଛି ବୈଷ୍ଣବ ଦୀକ୍ଷା। ଏଇ ସବୁ ଇଏରେ ବୈଷ୍ଣବ ଦୀକ୍ଷା ନେଇଯାଆନ୍ତି ଯୋଉ ଇସ୍କନ ବାବା ଏଇ ସେଇଟା ହଉଛି ମେନ୍। ଅନୁଗୁଳ ଚନ୍ଦ୍ର ନାହାନ୍ତି କି ସେ ଯୋଉ ଇଏ ନାହାନ୍ତି ଆଉ। ଜୟଗୁରୁ ଦୀକ୍ଷା ଅଛନ୍ତି କେତେ ଜଣ ବିନା ପିଆଜ ରସୁଣ ବାଲା ଜୟଗୁରୁ।
ଜୟଗୁରୁ ଯିଏ ସେ ଅନୁଙ୍କୁଳଚନ୍ଦ୍ର ଠାକୁର ସିଏ।
ଓହୋ ଆମ ଆଡେ ତାହେଲେ ଜୟଗୁରୁ କହନ୍ତି ଅନୁଗୁଳ ଚନ୍ଦ୍ର କୁହନ୍ତିନି। ଜୟଗୁରୁ ଦୀକ୍ଷା କୁହନ୍ତି ଅଛନ୍ତି ନାଇଁ ଜୟଗୁରୁ କୁହନ୍ତି।
ଆମେ ଯେମିତି ଜଣଙ୍କୁ ନମସ୍କାର କରୁ ତ ନମସ୍କାର ବଦଳରେ ଜୟଗୁରୁ କୁହନ୍ତି।
ହଁ ସେମାନେ ଆମର ସେମାନେ କୁହନ୍ତି ଆମେ ଜୟଗୁୁର ଦୀକ୍ଷା ନେଇଛୁ ଆଉ।
ସେ ସେ ହେଇଟା ଅନୁକୂଳଚନ୍ଦ୍ର ଠାକୁରଙ୍କର। ତ ଅନୁକୁଳ ଚନ୍ଦ୍ର ଠାକୁରଙ୍କର ଦୀକ୍ଷା ନିଅନ୍ତୁ ତ ଦୀକ୍ଷା ନେଲେ ସେ ଠାକୁର ମାନେ ଯାହା ମନସ୍କାମାନା ସବୁ ପୂୁରଣ କରନ୍ତି। ହେନା ଆଉ ଯୋଉ କହ କୁହନ୍ତି ଆଇଁଷ ଖାଇବନି ଆଇଁଷ ଟା ତମେ ଖାଇବ। ପ୍ରତ୍ୟେକ ଶୁକ୍ରବାର ଦିନଟି ଛାଡିଦେଲେ ବାକି ସବୁଦିନି ତମେ ଆଇଁଷ ପିଆଜସୁଣ ସବୁ ଖାଇପାରିବ ତମେ ସବୁ। କେବଳ ଠାକୁରଙ୍କର ଜନ୍ମବାର ହଉଛି ଶୁକ୍ରବାର ଟା। ତ ଏଇଟା ଆମେ ଶୁକ୍ରବାର ଟାକୁ ଠାକୁରଙ୍କ ଇଏ ଯୋଗୁଁ ଆମେ ପାଳନ କରନ୍ତି। ଆଉ ସବୁଦିନ ତମେ ଚାହିଁଲେ ଖାଇପାରିବ।
ମୋର ଛୋଟ ବେଳୁ ଟିକେ କାଳୀଙ୍କ ଇଏ ତ ମୁଁ ତାଙ୍କୁ ତାଙ୍କର ଇଏ ତଥା ବିି ଚେଷ୍ଟା କରିବି ନେବା ପାଇଁ।
ହୁଁ।
ଭଲ ଶୁଣିକି ଭଲ ଲାଗିଲା କିନ୍ତୁ ତଥାପି ଚେଷ୍ଟା କରିବି ଆଉ।
ହୁଁ ଦେଖିବେ ସେପଟେ ନଉଥିବେ ଯଦି। ତ ଆପଣ ନେଇଯିବେ ଠାକୁରଙ୍କର ଦୀକ୍ଷା। ବହୁତ ଭଲ କାହିଁନା ଆମ ସଂସାରରେ ଯୋଉ ଆଜିକାଲି ଯାହା ହେଲାଣି ମାନେ ଯେଉଁ ଭଳିଆ ଦୁର୍ନୀତି ଅନ୍ୟାଚାର ଅତ୍ୟାଚାର ଘଟୁଛି ସେ ସବୁକୁୁ ମାନେ ଲୋକ ଯାହା ପାପ ଇଏ କରୁଛନ୍ତି ସେ ସବୁ ପାପକୁ ମାନେ ନଷ୍ଟ କରିବା ପାଇଁ ଅନୁକୂଳ ଚନ୍ଦ୍ର ଠାକୁର ଆସିଛନ୍ତି। ଏ ଧରା ଧାମକ। ତ ସେଥିପାଇଁ ଆମେ ଅନୁକୂଳ ଚନ୍ଦ୍ର ଠାକୁରଙ୍କୁ ମାନିକି ତାଙ୍କ ରାସ୍ତା ବାଟେ ଚାଲିଲେ ଆମେ ଯେତେ ସବୁ ପାପ କାମ କରିଥିବେ ସେ ସବୁ ଧୋଇ ହେଇଯିବ।
ହୁଁ ହୁଁ।
ଆପଣଙ୍କ ଘରେ ସନ୍ଧ୍ୟା ପ୍ରାର୍ଥନା କେତେବେଳେ କରନ୍ତି।
ସନ୍ଧ୍ୟା ଆମର ସୂର୍ଯ୍ୟ ଉଡିବାର ଠିକ ପାଞ୍ଚ ମିନିଟ ପରେ ଆମର ସନ୍ଧ୍ୟା ମୁରୁଡିିକେ ମୋର ଟିକେ ପ୍ରାର୍ଥନାଟା ଅଲଗା ସେ ଶିବଙ୍କର କିଛି ମନ୍ତ୍ର ନେଇଛି କାଳୀଙ୍କର କିଛି।
ଏ ସବୁ ସନ୍ଧ୍ୟା ଦବା ସବୁ ଆଉ ମୋର ଟିକେ ଦ୍ରାଗ୍ୟ ମାଳାର ଜପ ସେମତୀ ଆଉ।
ଆପଣଙ୍କର ଚାଷ କଅ କେମିତି କରାଯାଏ।
ଚାଷ ତ ଆଗରୁ ହଳ ଫଳରେ କରନ୍ତି ଏବେ ତ ସବୁ ଆଧୁନିକ ଯୁଗର ଇଏ ଟ୍ରାକ୍ଟର ସେ ରୋଟର ଏଇଗୁଡା ରହୁଛି କିନ୍ତୁ ଆଗ କାଳରେ ଚାଷ ଅଲଗା ଥିଲା ଆମର ସେମିତି ଇଏରେ ହୁଏ ଆଉ।
ଆପଣଙ୍କ ବାରିରେ କଉ କଉ କଉ ଗଛ ଅଛି। ପରିବା ଫୁଲ କଣ କି ଅଛି।
ଆମର ତ ଏପଟେ ତ ଅଛି। ହଁ ସେ ପନିପରିବା ସବୁ ଲଗା ହେଇଛି। ମଛରେ ନେଉଆ ଅଛି। କାଜୁ, ଆମ୍ବ ଆଉ ପଣସ ଅଛି ଅମୃତଭଣ୍ଡା ପିଜୁଳି, କମଳା ଏସବୁ ଅଛି ଆଉ ବହୁତ ବଡ ବାରି କରିଛି। ଅଛି ଲକୁୁ ଆଉ।
ହଁ ଆମ ତ ବାରିରେ ଉଁ ଫୁଲ ଆଉ ଯେକୌଣସି ପନି ପନିପରିବା ଯେମିତି ବାଇଗଣ ହଁ ଟମାଟୋ, ଏମ୍ କଖାରୁ ଲଙ୍କା, ଝଡ଼ଙ୍ଗ ଏସବୁ ଏମିତି ଶାଗ କୋଶଳା ଶାଗ। ସବୁ ଏମିତି ଆମ ବାରିରେ ଲଗା ହେଇଛି। ଆଉ ଫୁଲ ଟଗର ଫୁଲ, ମନ୍ଦାର ଫୁଲ, ମଲ୍ଲୀ, ପଦ୍ମ ଏସବୁ ଆମ ବାରିରେ ଲଗାହେଇଛି।
ନାଇଁ ଓଲ ଏ ନୁହେଁ ତମେ ଗେଣ୍ଡୁ ତଳି ପକେଇଛ ନା।
ଉଁ ଗେଣ୍ଡୁ ତଳି ପକା ହେଇନି ତ ଲଗାଇଥିଲା ତ। ହଁ ଗଛ ସବୁ ମରିଗଲା ସବୁ।
ନାଇଁ ତା ସିଜିିନ ପଳେଇଲାଣିି। ଏଇଟା ସିଜିିନି ତଳି ପକାନ୍ତି ଲଗାନ୍ତି ନା।
ତେଇ ମାର୍ଗଶିର ମାସରେ ଏଇଡ଼ା ତଳି ପକାଯାଏ
ନାଇଁ, ମାର୍ଗଶିର ମାସରେ ଫୁଲ ଫୁଟେ ନା। ଏଇ ଦିନିଆ ତଳି ପକାନ୍ତି, ରଥଯାତ୍ରା ପରେ ପରେ ତାକୁ କୁ ଲଗେଇ ଦିଅନ୍ତି। ସେ, ହଁ।
ଆଉ ଆମ ଉମ୍ ଆମ ଗାଁକୁ ରଥଯାତ୍ରା ଦେଖିବାକୁ ଆସନ୍ତୁ? ବହୁତ, ଆମ ଗାଁକୁ ରଥଯାତ୍ରା ଦେଖିବାକୁ ଆସନ୍ତୁ? ବହୁତ ଧୁମଧାମରେ ହଉଛି। ଯାତ୍ରା ଭଳିଆ ପୁରା ହଉଛି। ପୁରୀରେ ଯେମିତି ଯାତ୍ରା ଭଳିଆ ହଉଛି, ଆମ ଗାଁରେ ବି ସେମତି ଯାତ୍ରା ଭଳିଆ ହଉଛି। ଆଉ ଆମ ଗାଁକୁ ଆପଣ ସପରିବାର ଆସନ୍ତୁ ଦେଖିବା ପାଇଁ?
ଚେଷ୍ଟା କରିବି ଆଉ। କହିବି, ଯିବା ପାଇଁ ବି ଚେଷ୍ଟା କରିବି ଆଉ।
ହଉ। ହଉ ଏବେ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଏବେ ମୁଁ ରଖୁଛି, ପରେ କେତେବେଳେ କଥା ହେବା।
ଆଜ୍ଞା।